ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ୍ ନମସ୍କାର।
ହଁ ନମସ୍କାର କଣ କରୁଥିଲ? ହଁ ହଁ ଭଲ ଅଛି ଭଲ ଅଛି।
ଉଁ ହୁଁ। ଆଉ କଣ କରୁଥିଲେ?
ଏଇ ବସିଥିଲି ଆଜି।
ହୁଁ ହୁଁ।
ବସିକି ହଁ ସେ ସିରିଏଲ ଗୋଟେ ଦେଖୁଥିଲି ଯେ ସେଇଠି ବସି ବସିକି ନିଦ ପଳେଇ ଆସିଲା ତ ଶୋଇ ପଡିଥିଲି।
ହଉ।
ଆଉ ତମେ କେଉଠି ଘରେ ଅଛ ନା ମିଟିଂରେ?
ନାଇଁ ନାଇଁ ମୁଁ ଆକ୍ଚୁଆଲି ମିଟିଂ ଯାଇଥିଲି ମିଟିଂ ସରିଲା ପରେ ଲଞ୍ଚ କରିକି ଘରକୁ ଆସିଲି ଏଇନେ।
ଲଞ୍ଚ କରିଥିଲ କୋଉଠି ବାହାରେ ହୋଟେଲ ଯାଇଥିଲ କି?
ହଁ ଆମେ ସବୁ ଷ୍ଟାଫ ଯାଇଥିଲୁ ଆଜି ହୋଟେଲ ଯାଇଥିଲୁ ସେଇଠି ଏଇ ଲଞ୍ଚ କଲୁ ଘରକୁ ଆସି ହଉ ଭଲ ହୋଟେଲ ଟା ଥିଲା କିନ୍ତୁ କଣ କହିବି ଗୋଟେ ଦୁଃଖ ଦୁଃଖର ବିଷୟ ସେ ହୋଟେଲ ଯାଇଥିଲି ସେଠି ସେ କଣ ଛୋଟ ପିଲା ଦିଟା କାମ କରୁଥିଲେ ଦେଖିକି ଭଲ ଲାଗିଲାନି।
ହଁ ଛୋଟ ପିଲା ଦିଟା ହଁ ହଁ ଆଜି କାଲି ସେ ଛୋଟ ପିଲାମାନେ ବେଳେ ବେଳେ ବୁଲଥାଉଛନ୍ତି ନା ଖାଇବା ପାଇଁ ସେଦିନ ଆମେ ବି ସେଇଠି ଯାଇଥିଲୁ ଏଇ ଚାଟ ଖାଇବା ପାଇଁ ଯାଇଥିଲୁ ଯେ କେତେ ସବୁ ସେ ପିଲା ଯାକ ସବୁ ବୁଲୁଥିଲେ ହେଲେ ସେମାନେ ବି ଆସିକି ଆମକୁ ଏମିତି ହାତ ଦେଖେଇ ଲେ ଯେ କଣ ଚାଟ୍ କି କେତେଟା କିଣିକି ଦେବ କହିକି ବିସ୍କୁଟ୍ ପ୍ୟାକେଟ୍ କିଣିକି ବାଣ୍ଟିଲୁ ସେଠି ଆଜିକାଲି ତ ସବୁ ଜାଗାରେ ସେ ପିଲାମାନେ ସେଇ ସେମାନେ ସବୁ ହୋଟେଲ ରେ ଖାଇଆକୁ ବୁଲୁଥିବେ କହିଲେ ତାଙ୍କୁ କହିଥିବେ ବାସନ ଫାସନ ମାଜିଆ ପାଇଁ ଏମିତି ଆଉ
ଅହ ତ ଦେଖିଲି ମୁଁ ସେମାନଙ୍କୁ ଦେଖିଲି। ପଚାରିଲି ଖାଇ ସାରିଲା ପରେ ମୁଁ ହାତ ଧୋଇଲା ପରେ ପଚାରିଲି ସେମାନଙ୍କୁ ଆଉ ପିଲାମାନେ ତମେ ମାନେ କେତେ ସେ ବାର ବର୍ଷ ଖଣ୍ଡେ ହଉଥିବ ବୋଧେ ପିଲା ମାନଙ୍କର। ଦୁଇ ଜଣ ଥିଲେ। ଆଉ ପୋଛା ମାରୁଥିଲେ ଆମେ ଯୋଉ ଟେବୁଲରେ ଖାଇବୁ ସେ ପୋଛା ମାରିଲେ ପୁଣି ହୁଁ ବାସନ ଗୁଡାକ ନେଇକି ଗଲେ ମାଜୁଥିବେ ବୋଧେ ଆଉ? ତ ମୁଁ ସେମାନଙ୍କୁ ପଚାରିଲି ଆଉ ତମେେ ପାଠ ପଢୁଛ? ସେମାନେ କହିଲେ ନାଇଁ। ଆଉ ସ୍କୁଲ କଣ ପାଇଁ ଯାଉନ? ହୁଁ, ନାଇଁ ଘରେ ଏମତି ଏମତି ପ୍ରୋବ୍ଲମ୍ କଣ ସମସ୍ୟା ଚାଲିଛି ବୋଲି କହୁଥିଲେ। ମାନେ ଆଉ ଘ ଘରେ ସମସ୍ୟା ଚାଲିଲେ କଣ ହେଲା ତମେମାନେ? ଆ ସ୍କୁଲ କଣ ପାଇଁ ବନ୍ଦ କରୁଛ ଏବେ ତ? ସ୍କୁଲ ଗୁଡାକରେ ତ ସବୁ ଦଉଛନ୍ତି, ଖାଇବା ଦଉଛନ୍ତି। ୟୁନିଫର୍ମ ଦଉଛନ୍ତି ସବୁ ଦଉଛନ୍ତି ନା ବହି ପି ତ ସ୍କୁଲ ଯାଅ ତମେ ମାନେ ପା
ହଁ ସବୁଆଡେ ଦଉଛନ୍ତି ନା ସେଇଟା କିଛି
ତ ସେମାନେ ପାଠ ନ ପଢିକି କାମ କରୁଛନ୍ତି। ମୁଁ କହିଲି ଘର ଲୋକ ବୁଝିବେ ତମେ ମାନେ ସ୍କୁଲ ଯାଅ ସ୍କୁଲ ଗଲେ ସିନା ପାଠ ପଢିବ ପାଠ ପଢିଲେ ସିନା ପୁଣି କିଛି କରିବ ଲାଇଫ ରେ ଜବ୍ ଫବ୍ କରିବ। ଆଉ ଘରର ଯୋଉ ଅବସ୍ଥା ଅଛି ଏବେ ସେଗୁଡାକ ତମେମାନେ ନିଜେ ସେତେବେଳକୁ ଭଲ ସେ ସୁଧାରି ପାରିବ ବୋଲି କହିଲି। ତ ସେମାନେ କହିଲେ ହଁ ମ୍ ତାପରେ ସେ ଜଣେ ଆଉ ଗୋଟେ ପିଲା କହିଲା ଯେ ମୁଁ ଯାଉଥିଲି ମ୍ୟାଡାମ ସ୍କୁଲ ଯାଉଥିଲି କିନ୍ତୁଅଏ ଶନିବାର ଶୀଘ୍ର ଛୁଟି ହେଇଯାଏ। ଶନିବାର ଶୀଘ୍ର ଛୁଟି ହେବା ଜିବା ହେତୁ ମୁଁ ପଳେଇ ଆସେ ହୋଟେଲକୁୁ କାମ କରିବା ପାଇଁ ବୋଲି କହିଲା।
ଅ ହଁ ସେ ସେମାନେ ସବୁ ସେମିତି ଏବେ ଟ୍ରେନରେ ଗଲେବି କେତେ ଯାକ ପିଲାମାନେ ଛୋଟ ଛୋଟ ପିଲାମାନେ ସବୁ କଣ କଣ ବିକା ବିକିବାକୁ ଆସୁଥିବେ ମାଗିବାକୁ ପଇସା ଆସୁଥିବେ ପ୍ରାୟତ ଛୋଟ ପିଲାମାନେ ଆଛି ବି ଆମର ସିନା ହଁ ଦେଶ ସିନା ଚାଇଲ୍ଡ ମାନେ ଏ ଯୋଉ ଛୋଟ ପିଲାଙ୍କର କାମ କରିବା କଥା ସେଇଟା ସିନା ମାନେ ମନା କରୁଛନ୍ତି କୋଉଠି କରନି କହିକି କିନ୍ତୁ କରୁଛନ୍ତି ପିଲାମାନେ ପେଟ ପାଇଁ। ତ ଅ
ସେଇ ସେଇ କଥା ବା। ଟ୍ରେନରେ ତ ଛାଡ କୁହନ୍ତୁନି ଆପଣ ଷ୍ଟେସନ ମୁଁ ଯାଇଥିଲି ଟ୍ରେନ ଥିଲା ମୋର ସେଇଠି ମୁଁ ଦେଖିଲି ଗୋଟେ ମା ତା ପିଲାକୁ ମା ବାପା କଣ କରୁଛନ୍ତି ସେମାନେ ପଠଉଛନ୍ତି ଯେ ଯା ତୁ ଏମିତି ଯାଆ ସେମିତି ମାଗିବୁ ଇଏ ସିଏ ମାନେ ପୁରା ବାଧ୍ୟ କରିକି ସେମାନେ ପଠଉଛନ୍ତି। ତ ମତେ ସେଇ ଦୃଶ୍ୟ ଟା ଦେଖିକି ମତେ ଭଲ ଲାଗିଲାନି ମୁଁ କହିଲି ମଧ୍ୟ ଯାଇକି ସେ ବାପା ମା ଙ୍କୁ କଣ ପାଇଁ ତମେମାନେ ନିଜେ ପିଲାଙ୍କୁ ପଠଉଛ ତମେମାନେ ଯାଉନ ତମେମାନେ ମାଗିବ ଛୁଆ ମାନଙ୍କୁ ପଠଉଛନ୍ତି ସେମାନେ।
ହୁଁ ସେମିତି ତ ସେମିତି କରୁଛନ୍ତି ଆଉ।
ହୁଁ। ପୁଣି ଗୋଟେ ଥର ମୋ ସାଙ୍ଗର ଜନ୍ମଦିନ ଥିଲା। ତ ଆମେମାନେ ସବୁ ଯାଇଥିଲୁ। ତ ସେଇ ଆସିଲା ବେଳକୁ ରାସ୍ତାରେ ସେ ମନ୍ଦିର ପଡିଲା ଶନି ମନ୍ଦିର। ତ ଶନିବାର ଟା ତ ସେ ପିଲା କଣ କଲା ତାର ଯୋଉ କେକ୍ ଥିଲା। ଅ ଦେଇଦବ କାହାକୁ କହିନା କଣ ମୋ ପୂଜା ପାଇଁ ମଧ୍ୟ ଓହ୍ଲେଇଲା। ଗାଡିରୁ ଗାଡିରୁ ଓହ୍ଲେଇଲା ବେଳକୁ ଆମେ। ଗଲୁ ସେ ରାସ୍ତା କଡରେ ଠିଆ ହେଇଯିବ ସେ ଯୋଉ ମନ୍ଦିର ସାମ୍ନାରେ ଯୋଉ। ମାଗନ୍ତିନି କି ଭି
ହଁ ହଁ।
ତ ସେଇଠି ଛୁଆ ଦିଟା ବସିଥିଲେ। ତ ଆମେ ଯାଇକି ସେ ଛୁଆ ମାନଙ୍କୁ ଦେଲୁ ଖାଇବାର ଦେଲୁ। ସେମାନଙ୍କୁ ଆଉ ମୁଁ ପଚାରିଲି ସେମାନଙ୍କୁ ପିଲା ତମେମାନେ କଣ ସ୍କୁଲ ଯାଉନ। ଏଠି ସବୁବେଳେ ବସିଛ ତ ସେ ପିଲା ଗୁଡାକ ହସ ପିଲା ଆମକୁ ଦେଖିକି ଆଉ ଫାଷ୍ଟ ତ କଥା ହେଲେନି। କେତେ ସମୟ ପର୍ଯ୍ୟନ୍ତ ତାପରେ ପୁଣି ମୁଁ ପଚାରିଲି ସେମାନଙ୍କୁ ଜାଣିକି ଆଉଥରେ। ତ ପଚାରିଲେ ସେମାନେ ଥିବେ। ସ୍କୁଲ ତ ଯାଉଛୁ କିନ୍ତୁ କଣ ହେଲା ଆଜି ଶନିବାର ନା। ଶନିବାର ତ ଜଲଦି ଛୁଟି ହେଇଯାଏ। ତ ଘରେ ଆମମାନଙ୍କୁ ଏଇଠିକି ପଠେଇ ଦିଅନ୍ତି ମନ୍ଦିରକୁ ଶନିବାର ରବିବାର ଆମେମାନେ ଏଇଠି ବସୁ। ମାଗୁ ମନ୍ଦିର ଗୁଡା କରେ ତାପରେ ଯା ଯାଉ କୁହନ୍ତି ସେମାନେ ବହୁତ ଦୁଃଖ ଲାଗିଲା ଶୁଣିକି ଏତେ। ମାନେ ଏତେ ସବୁ ଆମର ଭାରତ ସରକାର କେତେ କଣ କରୁଛନ୍ତି ପିଲାଙ୍କୁ ପାଠ ପଢିବା ପାଇଁ। କିନ୍ତୁ ବାପା ମା ମାନେ କଣ ହୁଁ।
କରୁନାହାନ।
ଆ ବୁଝୁନାହାନ୍ତି ହୁଁ। ସେମାନେ ତ ନିଜେ ଖଟୁଛନ୍ତି ପୁଣି ଛୁଆମାନେ। ବି ଇଏ କରୁଛନ୍ତି। ଏବେ ତ ସ୍କୁଲରେ କଣ ତାଙ୍କର ତ ଅ। ଅ ଅଛନ୍ତି ବାଧ୍ୟତାମୂଳକ ଶିକ୍ଷା ବି କରାହେଇଛି।
ଆମ ଘରେ ବି ଘର କାମ ହେଉଥିଲା ଯେତେବେଳେ। ବାପା ମାଆଙ୍କ ସାଙ୍ଗେ ଗୋଟେ ଛୋଟ ଛୁଆ ଆସିଥିଲା ଚୋଟ ଛୁଆ ମାନେ ପାଞ୍ଚ ବର୍ଷ ଛଅ ବର୍ଷ ଖଣ୍ଡେ ହେଇ ଥିବ ବୁଝି ଜାଣିବା ପିଲା ନିଜେ ନିଜେ ଖାଉତିଲା ମୁଁ ଦେଖିଛି ତାକୁ ଆଉ। ସେ ତାପରେ ସେ ତାଙ୍କ ମାଆକୁ ପଚାରିଲି ଆଉ। ପୁଅକୁ ପାଠ ପଢୁଛି କି ନାଇଁ ପଚାରିଲାଠୁ ସେ କହିଲେ ନାଇଁ ପାଠ କଣ ପଡିବ ଦିଦି ଆଉ। ହୁଁ ଆମ ସାଙ୍ଗେ ଆସୁଛି ମୁୂଲକୁ ଆଉ ଟାଇମ୍ କେତେବେଳେ ହଉଛି ସ୍କୁଲ। ଛାଡ଼ିବାକୁ ମୁଁ ଗଲି ଘର ପାଖରେ ସ୍କୁଲ ତମେ ସିନା ଅଙ୍ଗନବାଡ଼ି କି କଣ? ଛାଡ଼ିବ ଅଙ୍ଗନବାଡ଼ିରେ ଖାଇବାକୁ ଦିଆହେଉଛି ସେଇଠି ତାପରେ ଆଉ। ପାଠ ବି ପଢ଼ା ହେଉଛି ଟିକେ ପଢ଼ିବ ନା ଆଜିକାଲି ଟିକେ ନ ପଢ଼ିଲେ। କଣ ହେବ କେତେ ମୂଲ? ଏବେ ତ ସବୁ ମୂଲବାଲା ସବୁ ବନ୍ଦ ହେଇଗଲାଣି ପ୍ରାୟତଃ ଏତେ କାହାର କିଏ ଏତେ ଜଷୁଛନ୍ତି ଯେ ତାପରେ ନାହିଁ ଆମେ ଆମ ସାଙ୍ଗରେ ଆସୁଛି ଏମିତି ଆମେ ମୁୂଲ ଲାଗୁ। ସେଆଇଲେ ସିଏ ବି ଆସୁଛି ଆମ ସାଙ୍ଗେ ଆମ ସାଙ୍ଗେ ଥାଉଛି ସେ ଆଉ ଏକଲା ସ୍କୁଲରେ ଯାଇଥିବ ଆମେ ଏଇଠୁ କେତେବେଳେ ଯିବୁ ଘରକୁ ତାପରେ ଆଉ ସେ କଣ କରିବ କହିକି ସେଠି ମୁଁ କହିଲି ଅଙ୍ଗନବାଡ଼ି ଛାଡ଼ିବି। ସେଠି ସବୁ ଖାଇବାର ମିଳୁଛି ସବୁ ମିଳୁଛି ସେଠି ପାଠ ବି ପଢିବି ମାଗଣାରେ କିଛି ଆପଣଙ୍କୁ ପଢ଼େଇବା ଦରକାର ନାହି। ତାଙ୍କୁ କହିଲି ନା ହଉ ମୁଁ ନାଁ ଲେଖ ଖି ଦେବି ବୋଲି କହିଲି ଯେ ଆମ ଘର ସାଇଡ଼ରେ ସେ ଅଙ୍ଗନବାଡି ଦିଦିଙ୍କୁ କହିକି ଏକା ତାକୁ କହିଲେ ଆମ ଘର କୁ ଆସେ ତାପରେ ସେ ଜାଣିବା ବୁଝିବା ତାର ସ୍ତ୍ରୀ ମାନେ ତା ମାଆଙ୍କୁ କହିଲି ଯେ ତା ମାଆ ସେଠୁ ଆମ ଘରକୁ ବି କାମ କରି ଆସୁଛି ବାସନ ମାଜିଆକୁ ଆସିଲେ ବଲେ ତାକୁ ଦେଇକି ଆସିଲେ ତାକୁ ସେଦିନ ନେଇକି ଯାଇଥିଲି ମୁଁ ସେ ଅଙ୍ଗନବାଡ଼ିରେ ତାଙ୍କ ଦିଦିଙ୍କୁ କହିଲି ସେ ନାଁ ଲେଖ ଖି ଦେଲେ ସ୍ଲେଟ୍ ଖଡ଼ି ସବୁ ଦେଲେ ଛତୁଆ ଦେଲେ ଚୁଡ଼ା ଦେଲେ ଅଣ୍ଡା ବି ସେମାନେ ଦେଉଛନ୍ତି ସବୁରୁ ସବୁ ଦେଲେ ହଁ ଘରକୁ ଦେଲେ ତାପ କୁ ଆଡ଼ମିସନ କଲେ ଯାକ ସବୁ ମାସକର ହେଲେ ଦେବେ। ହେଲେ ଯେ ସେ ତାକୁ ଦେଖିକି ମୁଁ କହିଲି ଏମିତି ଟିକେ ଏମାନେ ବହୁତ ଗରିବ ବୋଲି କହିଲା ବେଳକୁ ହଁ ହଁ ଦିଦି ଆମେ ବି। ପିଲା ଖୋଜୁଛୁ ଆଉ ଯଦି କିଏ ଥିବ କହିଲେ ଆଣିଦେବେ। ଆଉ ଶେ ତ ଗମେଣ୍ଟର ସବୁ ମିଳୁଛି ବୋଲି କହିଲେ। ଛତୁଆ ଫତୁଆ ସବୁ ଦେଲେ ଆଉ ଦେଇକି ଇଏବି ଏବେ ମାଣ୍ଡିଆ ବି ଦଉଛନ୍ତି।
ମାଣ୍ଡିଆ ବି ଦଭଛନ୍ତି ହେଲା। ତ ପିଲାଙ୍କ ପାଇଁ ବହୁତ ପ୍ରକାରର ସୁବିଧା କରାହଉଛି କିନ୍ତୁ ସେମା ସେଇ ସେଇ ଯୋଉ ଆମର ଯୋଉ ଅଛି ଶିଶୁ ଶ୍ରମିକ ସେଗୁଡାକ ହଟେଇବା ପାଇଁ ବହୁତ ପ୍ରକାର ପ୍ରୟାସ ଚାଲିଚି। କିନ୍ତୁ ବାପା ମା ବୁଝନ୍ତିନି। ପିଲାମାନଙ୍କୁ ଓଲଟା କାମକୁ ପଠାନ୍ତି ସେମାନେ। ତ ଅଙ୍ଗନବାଡ଼ି ରେ ତ କେତେ ସୁବିଧା ଦିଆଯାଉଛି ପିଲାଙ୍କୁ।
ହଁ ବୁଧବାରକୁ ବୁଧବାର ଅଣ୍ଡା ଦିଆହେଉଛି।
ହଁ ସ୍କୁଲ ରେ ବି ସେମତି ଅଣ୍ଡା ଦିଆହୋଉଛି ସୋୟାବିନ୍ ତରକାର ଦି ହୋଉଛି ଫୁଣି ଡାଲମା କରୁଛନ୍ତି। ବହୁତ ପ୍ରକାରର କରୁଛନ୍ତି ହୁଁ ତାପରେ ଯୋଉ ଅ ହୁଁ ଅଙ୍ଗନବାଡିରେ ତ ଆହୁରି କଣ ଯେ ସେମାନଙ୍କୁ ହୁଁ ଖେଳନା ବି ଥାଏ ଅଙ୍ଗନୱାଡି ରେ ପିଲାମାନେ ଖେଳି ବି ପାରିବେ। ଯାଇକି ହୁଁ କିଛି ନାଇଁ ଅ ଆ ଶିଖି ଦେଖନ୍ତି ସେମାନେ ଏକ ଦୁଇ ଶିଖି ପାରିବେ। ସେମାନଙ୍କର ଯୋଉ ଅଙ୍ଗନବାଡି ଦିଦି ଥାଆନ୍ତି ସେ ଏଗୁଡାକ ବି ପଢାନ୍ତି ସେମାନଙ୍କୁ ଖେଳେଇବା ସହିତ ପାଠ ବି ପଢାନ୍ତି ହୁଁ।
ଆ ଇଂଲିଶରେ ଏ ବି ଏ ବି ସି ଡି ବି ଶିଖଉଛନ୍ତି ବହିଯା କ ବି ମିଳୁଛି ନା ସେମାନଙ୍କୁ ସେଠି ବି ମିଳୁଛି। ସେଠି ସବୁ ଦେଉଛନ୍ତି।
ହୁଁ।
ଭଲ ବି ମୁଁ ତା ସେ ଯଉ ନେଇ କି ଯାଇଥିଲି ତାଙ୍କୁକୁ ଦେବା ପାଇଁ ଅଙ୍ଗନବାଡ଼ିରେ ସେ ସେଠୁ କହିଲେ ଆଉ ବି କିଏ କିଏ ଅ ଅଛନ୍ତି ଯଦି ପାଖ ଆଖ ଡାକି ଦିଅ ଆଉ ଆମେ ପିଲା ଖୋଜୁଛୁ ବୋଲି କହିଲେ। ଆଉ ବେଶୀ ବି ଅଳପ ପ ପିଲା ହେଲେ ବି ତାଙ୍କର ମାନେ ଚାଲିବା କି ନାହିଁ ବୋଲି ସେମାନେ ଅଲଗା ଆଡ଼କୁ ଟ୍ରାନ୍ସପ ପର କରୁଛନ୍ତି। ସବୁ ୱାର୍ଡରେ ଗୋଟେ ଗୋଟେ ଗୋଟେ ଅଙ୍ଗନବାଡ଼ି ଥାଉଛି ନା ତ ସେଇ ଅଙ୍ଗନବାଡ଼ିରୁ ଏକା ସେଇ ଏରିଆରୁ କେତେଟା ପିଲା ସାତ ନମ୍ବରରୁ ଅଙ୍ଗନବାଡିରେ ସାତ ନମ୍ବର ୱାର୍ଡରୁ ଯେତିକି ପିଲା ଥିବେ ସବୁ ଯିବେ। ଏମାନେ ଅଲଗା ଜାଗାରେ ଭୋଟ ଯେ ୟାକୁ ଖାଲି ମୁଁ ଏଇ ସ୍କୁ ପାଖରେ ଯାଅ ବୋଲି କହିକି ଏକା ଆ ଇଏ କରିଦେଲି ଯାଉଛି ସେ ହଁ। ବୁଦ୍ଧି ମାନେ ଆ ବୁଝିବା ପିଲାଟା ଭଲ ପିଲା ମାନେ ପାଠ ବି ପଢ଼ୁଛି ତା ମା କହୁଥିଲା ଦିଦି ସବୁ ଲେଖିକି ଆଣିଥିଲା, ପଢୁଚି ସବୁ। ମୁଁ କହିଲି କାଇଁ ତମେ ଛାଡ଼ି ନଥିଲ, ଏତେ ଦିନ୍‌ ଘରେ ରଖିଚ। ମୁଁ କହିଲି ଅଙ୍ଗନ ବାଡ଼ି ଯାଅ ଗୋଟେ ସର୍କାରି ସ୍କୁଲରେ ଏ ରଖିଦେବ ଯେ, ପଢ଼ିବ ହେଲେ ଟିକେ। ପାଟ ଟିକେ ପଡ଼ି ଥାଉ, ହଁ ପରେ ବିଦ୍ୟା ଟା ପେଟରେ ରହିଲେ। କିଛି ଅସୁବିଧା ନାଇଁ ନା। ବାଦ ଟା ଟିକେ ପଢ଼ି
ମାନେ, ବାପା ମା ବୁଝିଲେ ହେଲା ପିଲାଙ୍କୁ। ପଠେଇ ପିଲାଙ୍କ ପାଇଁ କେତେ ଙ୍କ କରିବା ପାଇଁ। ଏବେ କେତେ ପ୍ରକାର୍ ସୁବିଧା କରା ହଉଚି। ଆଉ ସେମାନଙ୍କୁ ଯେ, ସେମାନେ ସ୍କୁଲ୍‌ ହିଁ ପଠଉନାନ୍ତି। କେତେ ମାନେ ବହୁତ୍ ଜାଗାରେ ମୁଁ ଦେଖିଚି, ଏଇ ଯଉ ଶିଶୁ ଶ୍ରମିକ ହେବାର। ହଁ, ଏଇ ହୋଟେଲ୍ ଗୁଡ଼ା କରେ ତ ସାଧାରଣତଃ ତ ହୋଟେଲ୍ ରେ ବହୁତ୍ ଆଉ ଆମ ଯୋ କାମ ଯଉ ଚାଲିଥାଏ, ରୋଡ଼ କାମ ବା ଅଲ୍ଗା କି କାମ, ସେଗୁଡ଼ା କରେ ମଧ୍ୟ ସେମାନଙ୍କୁ ସାମିଲ୍ କରୁଛନ୍ତି।
ହଁ ପରା, ସେନ୍ତି ଆଉ।
ନାଇଁ ତାଙ୍କେ ବଉତ୍ ଗରିବ ସେମାନେ। ମାନେ ତାଙ୍କର ଘରେ ଲାଇନ୍‌ ବି ନାଇଁ। ମାନେ ସେମାନେ ଚାଳିଆ ଘରେ ରହୁଚନ୍ତି, ଲାଇନ ନାଇଁ। ବହୁତ୍ ଗରିବ ସେମାନେ ତା ବାପା ମୂଲ ଲାଗନ୍ତି, ମା ଏବେ ମୂଲ ଲାଗି ତା ଘରେ ବି ତାଙ୍କର କ'ଣ କ'ଣ ସବୁ ପରିବା ଫରିବା ଲଗେଇ ଥିଲେ ଯେ, ଆମ ଘରୁକୁ ଆଣି ଦେଇଥିଲେ। ଆଁ, ଆଣି ଦେଇଥିଲେ ଯେ